ଜୟଗୁରୁ ଜୟଗୁରୁ।
ଜୟଗୁରୁ ଶୁଭୁଚିତ?
ବଢିଆ ଶୁଣା ଯାଉଛି ଆଉ କଣ କରୁଛନ୍ତି? ମୋର ଏବେ କାମ ସଇଲା ସବୁ।
ଆଜ୍ଞା।
ଏବେ ସବୁ କାମ ସଇଲା ଖିଆ ପିଆ ବାସନ ମଜା ମଜି ଆଉ ସବୁ ଶୋ ହେଲା ଏବେ ଶୋଇବା ପାଇଁ ଯାଉଥିଲି ମୁଁ କହିଲି ମୁଁ ଟିକେ ମା ମାନଙ୍କ ସହିତ କଥା ହେଇନି ଟିକେ କଲ୍ କରି କଥା ହେଇଯିବା।
ଆଉ କହିଲି ଆ ମା ଆମ ଫୋନ୍ ଆଉ ଗୋଟେ ଅଛି। ସେ ସେଥିରେ କରିଦବା ଆଉ
ହଁ ହଁ ନାଇଁ ମୁଁ ଜାଣିଛି ଆପଣ ଆ
ଆମେ ଅଛୁ ପରା ଏଇ ଅଛୁ ଭାଇ ଆ ଏ ଡ୍ରେସିଂ କରିକି ଆସିଲେ ତାପରେ ପୁଣି ଡକ୍ଟର କହିଲା ସାତ ନଅ ଦିନ ହେଲେ ନହେଲେ ଯିବେନି ମାନେ ଷ୍ଟିଚଟା ଖୋଲିକି ଯିବ ବୋଲି କହିଛନ୍ତି ମାନେ ଆ ଆଜି ହେଲା ଶୁକ୍ରବାର ହେଇଥିଲେ ତ। ଶନିବାର ଖୋଲିଦେବେ ଆଉ ନ ଦିନେ ଆଉ ହଁ।
ଛଅ ଦିନି ହେଲା।
ନଅ ଦିନେ ଖୋଲିଦେବେ ଆଉ।
ହଁ ରହିଯାଆନ୍ତୁ ଆଉ ଦି ତିନି ଦିନ ଆଉ କଣ କଷ୍ଟ କରି ଆସୁଥିବେ ଯାଉଥିବେ ଏତେ ଦୂର।
ମାନେ ହଇରାଣ ହଉଛନ୍ତି ସିଆଡେ ଚିନ୍ତା ଏଠୁ ତ ଛାଡ଼ିକି ଯି ବାକୁ ଇଚ୍ଛା ହଉନି ଏତେ ମାନେ ଏତେ ଭଲ ଛାଡ଼ିକି ଯିବାକୁ ଇ
ତାପରେ ଆଉ ଗୋଟେ କଥା ମାନେ ମେଡ଼ିକାଲ କେସ୍ ବୋଲି ଆପଣ ରହିଛନ୍ତି ନା ଆଉ। ଉ ନର୍ମାଲ ରେ କଣ କିଏ ରହିବାକୁ ଭଲ ପାଇଥାନ୍ତା ଛୁଆ ମାନଙ୍କୁ ଛାଡ଼ିକି ଘରେ।
ଆଜ୍ଞା ଆଜ୍ଞା ହଁ ସତ କଥା। ଆଉ ସେଥିପାଇଁ ଏବେ ଟିକେ ସେ ଝିଅ ବଡ଼ ଝିଅ ଟିକେ ଫୋନ କରୁଛି। ସେ ସାନ ଝିଅ ତାକୁ କହୁଛି ତତେ ବେଶୀ ଭଲ ପାଉଛନ୍ତି ମତେ ଭଲ ପାଉନାହାନ୍ତି ମୋ ପାଖକୁ ଫୋନ କରିୁନାହାନ୍ତି ଆଁ ଦିଦି ଫୋ ନା ତାର ଗୋଟେ ଫୋନ କଣ ରଖିଛି ତାର ପାଠ ପାଠ ଯା ଆସୁଛି ସେଇଥିରେ କରୁଛି ସେ କଣ ବଡ଼ ଝିଅ ତାର ଅଫିସ କାମ ଆଉଛି ମୁଁ ଟିକେ ଫୋନ ଟିକେ ଧରେ ଭାଇ ତାଙ୍କ ଫୋନ ଧରିକି ପଳାନ୍ତି ଆଉ ଗୋଟେ ଏସଟ୍ରା ଥିଲା ସେ ବ ଡ ଝିଅର ପକେଇ ଦେଇଛୁ ଯେତେବେଳେ ଦରକାର ହବ ଟିକେ କଲ ଫଲ କେ ତେବେଳେ ନରଇଲି ଟିକିଏ ମାରଦିଏ ଆଉ ଏଇଆ।
ଓହୋ ଅ।
ହୁଁ ନହେନେ ତ ଦଶଟା ନଅଟାରୁୁ ଯାଉ ଚି ମା ଆସୁଛି ପାଞ୍ଚଟାରେ ସ୍କୁଲ। ପୁଣି ଛଅଟା ରୁ ସାତଟା ଯାଉଛି ନାଚ ପୁଣି ଏବେ ଟିକେ ବାପା ଏପଟର ଅ ଅଛନ୍ତି ବୋଲି ପଢାପଢ଼ି ଟିକେ ଇଏ ହେଇଯାଇଛି ଯାହା କରୁ ଥିବ କରୁଥିବ ଆଉ କଣ କରାଯିବ ହୁଁ। ଆଉ ଆଜି କଣ ଖାଇଲ ମା?
ଆଜି ଏବେ ରୁଟି ଆଉ ପୋଟଳ ଆଳୁ ଭଜା ହେଇଥିଲା। ଆଉ ଭା ତ ଝିଅ ଖାଇଲା ତ ଟିକେ ଭେଣ୍ଡି ପୋଡ଼ିକିରି ଆମେ ମା ଝିଅ ଟିକେ ଭେଣ୍ଡି ପୋଡ଼ିକି ପାଣି କରିକି ଖାଇଲୁ।
ଆଚ୍ଛା ଆଚ୍ଛା।
ଭେଣ୍ଡି, ବଢ଼ି, ବାଦାମ। ଟିକେ ପକେଇଦେଲା ଆଉ ସମସ୍ତେ ରୁଟି ଖାଇଲେ ଶଶୁର, ଭାଇ, ପୁଅ ସ
ହୁଁ ହୁଁ ହୁଁ ହଁ ହଁ ନା ଏବେ ରୁଟି କରି ଥିଲୁ ଆଉ ପନିର ତରକାରୀ ଆଉ ଆ ଥିଲା ଡାଲମା ମିଠା ଟିକେ ସବୁ ଖାଇ ପିଇକି ଏବେ ଆସିଲୁ ଆଉ।
ଆଁ ଆଉ ଇଏ ଛୁଆ ମାନେ ଶୋଇ ପଇଲେଣି?
ନା ମଝିଆ ଟା ଶୋଇଲାଣି। ଆଉ ସାନଟା ଖାଉଛି ତା ବାପା ସାଙ୍ଗରେ ଆଜି ଟିକେ ବାପା ତା ବାପା ଆଇଲେଣି ଏଗାରଟା ବାଜିଲାଣି ଆସିକି ଏବେ ଆସିକି ପହଞ୍ଚିଲେ।
ଓହୋ ଆଉ ବର୍ଷା ଫର୍ଷା ହଉଚି କି?
ହୁଁ କାଲି ହଉଥିଲା ବର୍ଷା ଆଜି ସକାଳ ପର୍ଯ୍ୟନ୍ତ ହଉଥିଲା ବର୍ଷା ଏପଟରେ। ହୁଁ ହୁଁ।
ମହଲଟା ଟିକେ ଥଣ୍ଡା ଥିବ ଆଉ।
ନା ଫିରବି ଗରମ ଲାଗୁଛି ମା। ଏତେ ବର୍ଷା ହେଇକି ବି ଯୋଉ ଗରମ ହଉଛି ପୁରା ଗୁଳୁଗୁଳି ଆଉ ଗୁଳୁଗୁଳି ଆଉ।
ହ।
ହୁଁ ହୁଁ ଆଉ
ଆଉ କୁହନ୍ତୁ ଆପଣଙ୍କ ଦେହ କେମିତି ଅଛି?
ହଁ ମା ଭଲ ଅଛି ଠାକୁରଙ୍କ ଦୟାରୁ ଭଲରେ ଅଛି ଆଉ ଇଏ ଙ୍କ ଦେହ ଟିକେ ଆଜି ଟିକେ କଣ ହେଲାନା କହିଲେ ମତେ ଟିକେ ମୁଣ୍ଡ ଟା ବୁଲେଇ ପକଉଛି ଆରେଇ ସ୍କୁଲ ଚିନ୍ତା ଟିକେ କରିଦଉଛନ୍ତି ତ ସେ ଗାଡି କେମିତି ହବ ଡ୍ରାଇଭର ଟା ଏମତି କରୁଛି ମୁଁ କହଲି ଚିନ୍ତା କରନି ଜମା।
ନାଇଁ ମନା କରିବେ କାରଣ ଯେତେବେଳେ ଯୋଉଟା ହବ ସେଇଟା ହବାକୁ ଦିଅନ୍ତୁ କାରଣ ଆଜି କାଲିକା ଯୋଉ ଭଳିଆ ଟେନ୍ସନ ନେଲେ ଦେଖୁନାହାନ୍ତି ସାଙ୍ଗେ ସାଙ୍ଗେ ମାନେ ଇଏ ହେଇ ଯାଉଛନ୍ତି ହେଲା। କିନ୍ତୁ ସେଇ ଯୋଉ ଜିନିଷ ମୁଣ୍ଡକୁ ନେବ ମାନେ ସେ ପୁରା ଡାଇରେଟ ମାନେ ଟେନସନ ହେଇଯିବ ତେଣୁକରି ସେଗୁଡ଼ା କିଛି କରନ୍ତୁନି ସବୁ ସେ ଠାକୁରଙ୍କ ଉପରେ।
ହୁଁ ହୁଁ ହୁଁ ମୁଁ ସେଇଠକି ଗଲି ଝିଅ ଅଛି ତ କିଛି କାହିଁ ଟେନସନ୍ ନେଉଛ ସବୁ ଠିକ୍ ଠାକ୍ ହେଇଯିବ ଆଉ ଦେହ ପା ତାଙ୍କର ସେବୁଠି ଟିକେ ଉସନ ଘରେ ଟ୍ୟଉସନ ଫିସନ କରନ୍ତି ତ? ଟିଉସନ ଟିକେ କରନ୍ତି। ଆଉ ସେ ସ୍କୁଲ କୁ ପିଲାମାନେ ଆସନ୍ତି ସେଗୁଡା ସବୁ ଟିକେ ବନ୍ଦ ହେଇ ପାଣି ଭ ଟେନସନ ହେଇଯାଉଛନ୍ତି।
ହଁ ସେମିତି ତ ହବ ଆଉ କଣ ଭଲ ମନ୍ଦ ନାହିଁ ଟିଚର ମାନଙ୍କ ତ ସେମ୍ ତି ହେବ।
ଆଉ ସେ ଛୁଟି ସମୟରେ କରିଥିଲେ ଟିକେଛୁ ଏ ସମୟରେ ପ୍ରବଳ ଗରମ ବୁଝିଲେ କି ନାଇଁ ଘରୁ ବାହାରି ହଉନଥିଲା।
ବାହାର ନଥିଲା ତାପରେ ବି ଯେ ସେତେବେଳେ ଯୋଉ କଥା ମାନେ ଏବେ କଣ ଟିକେ ସହି ନ ପାରିବା ହେତୁ ସେଇଟା କରିଦେଲେ ଆଉ ଟିକେ ଆଗକୁ ବି କରିଥିଲେ ଟିକେ ହେଇଥାନ୍ତା କାରଣ ଆଗକୁ ଥଣ୍ଡା ଦିନ ଆସୁଛି କିନ୍ତୁ ସେପ୍ ପର୍ଯ୍ୟନ୍ତ ମାନେ ଅପେକ୍ଷା କଲେ ତ କଷ୍ଟ ଟା ସହିପାଇଲେ ତ? ନହେଲେ ଆଗକୁ ଥଣ୍ଡା ଦିନ ଆସୁଛି ସେତିକି।
ହୁଁ ହୁଁ ମା ଅଳ୍ପ ବିଶ୍ଵାସ ମା ଠାକୁର ପୁରା ପାଖେ ପାଖେ ଅଛନ୍ତି। ଆଗ ଜଣେଇ ଦେଲେ ନହେଲେ ବହୁତ ଦିନରୁ ସେ ଜିନିଷ ଟା ହବାର ଥିଲା ବୁଝିଲ କି?
ମୁଁ ତ ସେଇଟା କହୁଛି କାରଣ ଜଣେଇ ଦେଲେ କିନ୍ତୁ ଆଗକୁ ଥଣ୍ଡା ଦିନ ଆସୁଛି ନା ସେଇ ଟାଇମ ରେ ଅପରେସନ କରିଥିଲେ ଭଲ ହେଇ
ହଁ ହଁ ନାଇଁ ଥଣ୍ଡା ପାଗ ଏସି ରୁମ ନେଇ ଯାଇଥିଲୁ କି ନାଇଁ ବୁଝିଲୁ କି ନାଇଁ?? କିଛି ଏଠି ବିି ଥଣ୍ଡା ରହୁଛି ଫ୍ୟାନ ଚାଲିଛି କିଛି ଅସୁବିଧା ନାହିଁ। ଭଲ ସବୁ ଠିକ ଠାକ୍ ଡ୍ରେସିଂ ବି କଲେ ଭଲ ଅଛି ସବୁ ଠିକ ଠାକ୍ କଲେ। ଓପନ କରିଥିଲେ ତ ଆଉ ସେଥିପାଇଁ ମେସିନରେ ତ କରିବେନି ଓପନ କରିଥିଲେ ଆଉ
ହଁ।
ହୁଁ ହୁଁ ଭଲ ଅଛନ୍,। ଆ ଆଜି ଆମର ସେପଟ ମାଙ୍କ ଘରକୁ ଟିକେ ଯାଇଥିଲି ତାଙ୍କ ଉ ଘର ଟିକେ ଦେଖିଲି ଠାକୁର ଘର ଏତେ ଭଲ ହେଇଛି ପୁରା। ବହୁତ ଭଲ ଲାଗିଲା ତାଙ୍କ ସାଙ୍ଗରେ ମିଶିକି ଦୁଃଖ ସୁଖ ଟିକେ ବାଞ୍ଚ ଲୁ ତାପରେ ଚାହା ଟିକେ ବନେଇକି ଦେଲେ ପିଇଲି।
ହଁ।
ପିଇକି ତାପରେ ଟିକେ ଯାଇଥିଲି ସେ ଭାଇଙ୍କ ପାଖକୁ ଟିକେ ମାନେ ଆଉ ଟିକେ ଭଲ ଡାକ୍ତର ଟିକେ ଦେଖ ଦେଖେଇଦକି ଆଇଛୁ ଯେତେବେଳେ ଟିକେ ଦେଖେଇଦବା ରିପୋର୍ଟ ବିିପୋର୍ଟ ଯାହା ହେଇଛି ଟିକ ଦେଖେଇ ଦେଇକି ସେ ଭାଇ ବୁଝି ଦେଇଛନ୍ତି କାଲି ଯିବୁ ସେ ମେଡ଼ିକାଲ ଟିକେ ଦେଖାଇକି ଆସିବୁ। ଅଟୋରେ ପଳେଇବୁ ଆଉ ହଁ ପା ସେ ମା ମତ୍ ତ ବହୁତ ସେବା କରୁଛନ୍ତି ମା କୁହନ୍ତୁନି।
ଅଛନ୍ତି ଭଲ ଲାଗୁନଥିବ ସେଠି ଟିକେ କଥାବାର୍ତ୍ତା ହେଲେ ଟିକେ ଭଲ ଲାଗିବ।
ହଁ ହଁ ହଁ। ଆଉ ସବୁ ଟିକେ ଆମେ ବିଜି ରହିଯାଉଛୁ ଟିକେ ଆଉ ସେଥିପାଇଁକା
ଘରେ ଟିକେ ଗହଳି ଅଛି ତ ସେଥିପାଇଁ ବିଜି ହେଇ ଯାଉଛନ୍ତି।
ବିଶ୍ଵାସ କର ମା ରାତ୍ର କାଳେ କହୁଛି ମାନେ ଏଠି ମାନେ ଯିବାକୁ ମାନେ ଇଛା ନାହିଁ। ପୁରା ଏତେ ସୁନ୍ଦର ପରିବେଶ। ସୁନ୍ଦର ପରିବେଶ ବୁଝିଲେ କି ନାଇଁ ହଁ। ଆଉ।
ଯା। ହଉ ସେ ମାନେ ଏତେ ସ୍ନେହ ମମତାରେ ଭରି ହେଇଯାଇଛନ୍ତି ଯେ ମାନେ ଇଚ୍ଛା ବି ହଉନି ଯିବା ପାଇଁ।
ଏପଟ ଘରର ମାଆ ବି ଆସିକି ପୁରା ଦୁଃଖ ସୁଖ ହେଇକି ପୁରା ଏକଦମ ପୁରା ଫ୍ରି ଫାଙ୍କ ହେଇକି ଆମେ ସବୁ କଥାବାର୍ତ୍ତା ଲାଗୁଛୁ ଯେ ବହୁତ ଭଲ ଲାଗୁଛି ପୁରା। ମୁଁ କହିଲି ଏକୁଟିଆ ରହୁଥିଲି ଘରେ। ଆଉ କାହା ସାଙ୍ଗରେ ଗପ ସପ କରିନି ଟାଇମ୍ ପାସ୍ ପୁରା ମୋବାଇଲ
ହେଁ ହେଁ ଆଉ ଆମର ସେ ଛୋଟ ବାବୁ ଆସି କହୁଛି କିଏ ଫୋନ କରିଛନ୍ତି ଏମତି।
ଓହୋ।
ତ ହଁ ହଁ ଆଉ ଏଇଭଳି ସବୁ ସେ। ଛୁଆ କହିବ କହିବ ଆଣ୍ଟି ଖୋଇଦବ ମତେ ଆଣ୍ଟି ତମେ ଯାଅନି ଆଣ୍ଟି ତମେ ରୁହ ଏମିତି କହିବ। ହୁଁ ହୁଁ।
ସିଏ ଚିହ୍ନି ଗଲେ ପୁରା ସମସ୍ତଙ୍କୁ ଇଏ କରିବେ ନା।
ଆଉ ଆମ ଆମ ଝିଅ ବି ଆସିଲେ ସେ କହିବେ ଯିବନି ଦିଦି ଆମ ଘରୁ ଯିବନି ଦିଦି ରହିବ ଦିଦି କେବେ ଆସ ଆସିବ ଦିଦି କେବେ ଆସିବ ଏମିତି।
ଓହୋ।
ଆଉ କାଲି ମୋ ବାପା ମୋ ବୋଉ ମୋ ଭାଇ ଆସିଥିଲେ। ଟିକେ ଦେଖିକି ଗଲେ ଆଉ ଖାଇ ପିଇକି ରୋଷେଇବାସ କରିଥିଲୁ। ପନିର ଟିକେ କରିଥିଲୁ ଛତୁ ଭାତ ଡାଲି କଲରା ଚିପ୍ସ ଏ ସବୁ ପା ପାମ୍ପଡ ଆମ୍ବ ଖାଇ ପିଇକି ଗଲେ ଆଉ ସାଢେ ତିନିଟା ବେଳେ ଗଲେ। ପୁଣି ବାପା ପହଞ୍ଚିକି ଫୋନ୍ କରିଥିଲେ। ଆଉ ତାହାଲେ ଆସିଲେ ଯଉ ଦିନ ଆସିବୁ ଟିକେ କଲ୍ କରିଦବୁ ମୁଁ କହିନି ହୋଉ କଲ୍ କରିଦେବି ଆଉ।
ଅହୋ।
ଆଉ ଗାଧୁଆଳେ ଆଜି କଣ ରୋଷେଇ ବାସ କରିଥିଲେ ମା
ଗାଧୁଆଳେ ଏପଟେ ଗରମ ଟିକେ ହଉଥିଲା ପଖାଳ କରିଥିଲି।
ସବୁ ହଁ ଗରମ ପଡୁଥିଲା ଏବେ ତିନିଟା ବେଳୁ ଟିକେ ବର୍ଷା ହେଇଛି ଏଇ ସାଢେ ତିନିଟା ବେଳୁ ସାଢେ ତିନିଟା ନା ପା
ଆଚ୍ଛା।
ସାଢ଼େ ତିନିଟା ପାଞ୍ଚଟା ଏଇତ ଜଷ୍ଟ ସନ୍ଧ୍ୟା ପରେ ପରେ ହେଲା ବୋଧେ ଆଉ ସାଡେ ତିନିଟା ପାଞ୍ଚଟା ବେଳେ ଘୋଡେଇ ଥିଲା। କିନ୍ତୁ ଏଇ ସନ୍ଧ୍ୟା ପରେ ପରେ ବର୍ଷାଟା ହେଲା।
ଉ ହୁଁ।
ହେଲା ଏ ଓଦା ଓଦା ଅଛି ଆଉ ପାଣି
ଆଚ୍ଛା ଟିକେ ଥଣ୍ଡା ଲାଗୁଥିବ ଆଉ ଥଣ୍ଡା ଟିକେ ଲାଗୁଥିବ ଆଉ।
ଥଣ୍ଡା ଲ ଫ୍ୟାନ୍ ଫ୍ୟାନ୍ ଚଲେଇଲେ ଟିକେ ଥଣ୍ଡା ଲାଗିବ ଆଉ।
ହୁଁ ହୁଁ। ଆଉ ଆଉ ସବୁ ମା ଏଠି ଏପଟେ ଉପରେ ସବୁ ବଢିଆ ଫୁଲ ଗଛ ଲଗେଇଛନ୍ତି ମା ଏତେ ବଢିଆ ଲାଗିଛି। ଠାକୁରଙ୍କୁ ତୋଳିକି ଦବା ବି ବହୁତ ଖୁସି ଲାଗୁଛି ପୁରା ୱାଇଟ ଫୁଲଁ ଆଁ ମୁଁ କହିଲି ମା ମତେ ଡାଳ ଦବ ମୁଁ ନେଇକି ଲଗେଇବି ଘରେ କହିଲେ ହଉ ଠିକ ଅଛି ନେଇଯିବ ଆଉ। ବଢିଆ ଫୁଲ ଗଛ ହେଇଛି।
ଗୋ ଲାପ
କଣ କଣ ଫୁଲ ଗଛ ଲଗେଇଛନ୍ତି? ମା ନାଇଁ ଗୋଲାପ ନୁହେଁ ଗୋଟେ ହ୍ୱଇଟ୍ ର ଯେମିତି କାଠ୍ କାଠ ଚମ୍ପା। ଏ ଏଟା ଗୋଟେ ଅଲଗା ପ୍ରକାର। ହୁଁ ହୁଁ ଆଉ ବଢିଆ ଲାଗୁଛି ପୁରା ବହୁତ ଆଡେ ଲଗେଇ ଦେଇଛନ୍ତି ସେଟା ପୁରା ମସ୍କା ଡାଳଟେ ମସ୍କା ଡାଳଟେ ମାନେ ଯଦି ଓଳେଇକି ଆଣିଲ ନା ଭାଙ୍ଗିଯିବ ପୁରା। ହୁଁ
ହଁ ହଁ ଚମ୍ପାଟା ସେଟା ହଁ ସେଟା ଭଲ ଭଲ ଶୁଭ ଗଛଟା କହନ୍ତ
ଆଜ୍ଞା ଆଜ୍ଞା ହଉ ମା ରଖୁଛି। ଜୟଗୁର
ହଁ ହଁ ଜୟ ଗୁରୁ।